ହ୍ୟାଲୋ।
ହଁ ମୋ ଭୟ ଶୁଭୁଛି। ଆଜ୍ଞା ଆଜ୍ଞା ହଁ ଆ ଆଉ କେମିତି କଣ ଅଛନ୍ତି ଆପଣ।
ହଁ ଭଲ ଅଛି ମୁଁ ଆ ଏବେ ତ ଏବେ ତ ମାନେ ବେଶୀ ପେଟ୍ରୋଲ କଣ ହେଇଥିଲା ନା ମଝିରେ ପେଟ୍ରୋଲ ନାହିଁ ଗ୍ୟାସ୍ ନାହିଁ ଆ ମୋଦି ଆ ମୋଦି କହିଲେ ଫ୍ର ହୋମ କର ମୁ ଆଜି ରିମୋଟ ଉପରେ ଅଛି ୱରକ ପ୍ରମରେ
ବାର୍କ ଫ୍ରୋମ ହମ ରଛ ନାଇଁ ହଁ ହଁ ତ ଆପଣ ସେଇଠି କେମିତି କଣ ପ୍ରୋବ୍ଲେମ୍ କଣ ଏବେ ତ କିଛି ଏବେ ତ ଟିକେ ସଲ୍ଭ ହେଇଥିବ
କେ ସଲଭ ହେଇଯାଇଛି କିନ୍ତୁ ହଁ ସଲଭ ହେଇଯାଇଛି କିନ୍ତୁ ଆମ ଅଫିସରେ ମେନ୍ ଯ ଅଛି ଡାଇକ୍ଟର କହେ ମାନେ କିଛି ଦ ଡିଭାଇ କରିଦିଅ ଯଦି ଅିସରେ ଆସିବୋଇରେ ଆଉ କେତେ ଜଣ ମାନେ ଘରେ ରହିକି କାମ କରିବେ ଭଲ ଯାତୁ ଏତେ ମାନେ ପେଟ୍ରୋଲର ଟ ଦର ବି ବଢିଲା ସେଥିପାଇଁ ଠିକ ଅଛି ହୁଁ
ଯେତେ ମୋଦି ନିଜେ କହୁଛନ୍ତି ଯେ ମାନେ ଯେତେ ବି ଯାହା ବି ହଉ ତେଲ କମ୍ ଖର୍ଚ୍ଚ କର ସେ ଖାଇବା ତେଲ ହଉ କି ଗାଡ଼ି ତେଲ ହଉ ଏ ସେ ଯାହାବି ହେଲେ କମ୍ ଖର୍ଚ୍ଚ କର ଆଉ ଯେତେ ପାରୁଛ ଇଲେକ୍ଟ୍ରିକ ଇ ଭ୍ୟାନ ଉପରେ ଆ ନି ଭ ଅଛି ନ ନିଜର ସେଆ ବି ଜିନିଷ ବି କହୁଛନ୍ତି ଯେ ମାନେ ଇଲେକ୍ଟ୍ରିକ୍ ଭେକଲ ଏବେ ବେଶୀ ପ୍ରିଫର୍ କର ଯେ ମାନ ତା ଉପରେ ବେଶ ନ ଦେବା ପାଇଁ କହୁଛନ୍ତି ଆପଣ ଆଉ ତାଙ୍କର ତ ଏବେ ନ ଯେଟ ଗଟ ଯ ଗ ପଜନ
ହୁଁ ସେ ସେମାନେ ବୁଝି ପାରୁନାହାନ୍ତି ସେ ଯୁଦ୍ଧ ତାଙ୍କ ମାନେ ଗୋଟେ ଏମତି ମାନେ କଣ କହିବି ତାଙ୍କ ନିଜର ମାନେ କଣ ଏ କିଛି ନାହିଁ ମାନେ ଏତେ ତାଙ୍କର ମାନେ କଣ କହିବି ମାନେ ହୁଁ
ଗୋଟେେ ମଧ୍ୟବିତ୍ତ ଯୋଉ ହଁ ମଧ୍ୟବିତତ ଯୋଉ ଲୋକମାନେ ମାନ ଯେଉଁ ଅଛନ୍ତି ସେମାନେଙ୍କୁ କେଉଁ ହିସାବରେ କେମିତି ଚଳୁଥିବେ କେଉଁ ହିସାବରେ କେମିତି କାମ କରୁଥିବେ କେମିତି ତାଙ୍କର ଚଳଣି ହେବ ମହ ସବୁ ଜାଗା ତ ହଁ ଏପଟେ ତେଲ ମାନେ ଗୋଟେ ଗୋଟେ ଜାଗାରେ ନ୍ୟୁଜ୍ ଆପଣ ଦେଖିଥିବେ ଯେ ଆଜି ଇଏ ଏଇଠି ବୋମା ପକେଇ ଦେଲା ତାଙ୍କର ଏତିକି ଜାଗାରେ ଗ୍ୟାସ ଜାଗା ପୁରା ବୋମା ବ୍ଲାଷ୍ଟ ହେଇଗଲା
ନା ପୁରା ହଁ ହଁ ଗୁଜୁରା ରେ ବି ସେ ଫକ୍ଟି ଗୋଟେ ଫାଟିଲା ନା
ହଁ ମାନେ ସେଇଟା ତ ହଁ ଗରମ ଇଏରେ ହେଲା ଗରମ ଇଏରେ ଫାଟିଲା ସେଇା ସେ ଅଲଗ ଅ ସେଟାଚୁରାଲି ହେ କିନ୍ତୁ ଯ କେସ୍ରେ ଭାବୁନାହାନ୍ତି ଆପଣ ହଁ ପରମାଣ ବୋମା ପକାଇଦେଲେ ସେ ସେଇଠି ଗୋଟେ କେ ଏତେ ଟନ ଟନ ହିସାବରେ ଜିନିଷ ସବୁ ନଷ୍ଟ ଯାଉଛି। ତ ସେଇ ଜିନିଷ ଗୋ ଗୋଟେ ମାନେ ମିଡ଼ିଲ୍ କ୍ଲାସ୍ ଲୋକ ଉପରେ କେତେ ପ୍ରଭାବ ପକାଉଛି କହୁନାହାନ୍ତି। ଗୋଟେ ମଧ୍ୟବିତ୍ତ ପ ବେଳେ ବେଳେ ଲୋକ ଯଦି ହବ ସେ କେତେ ଆଜି ଆଜିକାଲିକା ସୁନା ଭାବୁନାହାନ୍ତି ପୁରା ଆକାଶ ଛୁଆଁ ହେଇଗଲାଣି ସୁନା ଯେଉଁକୁ ଆଉ ଜଣେ ମଧ୍ୟବିତ୍ତ ଲୋକ କିଣିବା ବି ପୁରା ଗୋଟେ ସ୍ୱପ୍ନ।
ହ ସରକାର କହୁଛି କି ସୁନା କିଣନି କେମିତି କିଣିବେନି ଯାହା ହଉ ମାନେ ଘରେ ବିବାହ ଅଛି କି ଗୋଟେ ଶୁଭ କାମ ଅଛି କେମିତି କିଣିବେନି ହୁଁ।
କେମିତି? କିଣିବନି ସେ ଯାହା ବିି ହେଲେ ଅଳ୍ପ ହଉ ଅଳ୍ପ ଟିକେ ଟିକେ ହଉ ବରଂ କିଣିବେ ମାନେ ତାଙ୍କ ପାଇଁ ଯାହା ବି ହେଲେ ସେ କିଣିବେ ନା ଆଉ ଯଉ ଯିଏ ମନାକଲେ ମଝିରେ ପୁଣି କଣ କଲେ ସରକାର ପୁରା ମାନେ ଛଅ ପରସେଣ୍ଟ ପନ୍ଦର ପରସେଣ୍ଟ ପୁରା ବଢ଼େଇ ଦେଲେ।
ହୁଁ ଏତେ ପରସେଣ୍ଟ ବଢେଇ ଦେଇଛି କି ମିଡିଲ କ୍ଲାସ ଲୋକ କିଛି ମାନେ ହଁ କିଣି ପାରିବେନି।
ଗୋଟେ ହାଇ କ୍ଲାସ ଲୋକ ହେଲା ଲୋୟର କ୍ଲାସ ତ ମାନେ ସେ ତ ମାନେ ଛାଡି ଦିଅନ୍ତୁ। ସେ ତ ସେଇ ଜିନିଷରେ ଭାବୁ ହିଁ ନାହାନ୍ତି ଆମେ ହଁ ସେ ସେ ବଢ଼ିଲେ ବଢ଼ୁ ନହେଲେ ନାହିଁ ସେଥିରେ ଆମର କିଛି ଯାଏ ଆସେ ନାହିଁ କିନ୍ତୁ ଭାବୁନାହାଁନ୍ତି ଯେଉଁମାନେ ଯେବଁ ମଧବିତ୍ତ ପରିବାର ସେମାନେ ହିଁ ମାନେ ଯେଉଁ କନା ଲିଟରାଲି ଯେଉଁ କହନା ବଲିକା ବକରା। ପୁରା ସେଇ ଭଳିଆ। ଜିନିଷ ପୁରା ହେଉଛି ପୁରା।
ସବୁବେଳେ ଏଇଠି ବସୁଛନ୍ତି ନା।
ଆପଣ ମାନେ ଏସବୁ ଜିନିଷ ସବୁ ପ୍ରୋବ୍ଲେମ୍ ଉ ହେଲା ଆପଣ ସେ କଣ କଣ ପ୍ରୋବ୍ଲେମ କଣ ଫେସ୍ କଲେ କେମିତି ତାକୁ ଓଭର କଣ କଣ କଲେ କଣ
ଫାଷ୍ଟ ଏଇଟା ମାନେ ପ୍ରଥମେ ତ ଗ୍ୟାସ ର ପ୍ରୋବ୍ଲେମ ହେଲା। ଯଉ ଇନ୍ଧନ ଇଜନ ଆପଣଙ୍କ ଗ୍ୟାସ ର ସେ ସେଟା ବି ବ୍ୟାଗ୍ ବହୁତ କେହି ରଖିଲେ। ଲୋକେଇକି ଜ ଆମ ଦିଟା ସିଲିଣ୍ଡର ଥିଲା କହିକି କି ହେଇଗଲା ଏତେ ଅସୁବିଧା ହେଲାନି ପୁଣି ଏଟା ପେଟ୍ରୋଲ ପୁଣି ଉଛି ମାନେ ପେଟ୍ରୋଲମାନେ ଦର ବଢିଲେ ସବୁ ସମାନ ର ରେଟ ବଢିଲା। ଏମିତି ହ ପନିପରିବା ସେ ଚାଉଳ ଗହମ ସବୁ। ଡାଲି ଫାଲି ତେଲ ସବୁ ରେଟ୍ ବଢିଛି।
ମାନେ ଯୋଉ ଯାତାଡୟତର ରେଟ ଯଦି ବଢିବ ମାନେ ସବୁ ଯାକ ରେଟ୍ ବଢ଼ିବ ନା,
ହଁ ଅଫିସରେ ଜାଣିଛନ୍ତି ଅପ୍ରଜଲ ଯେ ଏବେ ଏପ୍ରିଲରେ ହୁଏ ଏ ଯୁଦ୍ଧ ଯେମିତି ଚାଲିଛି ନା ବନ୍ଦ ହେଇନି ସେ କେତେକୁ ମାନେ ବଢେଇଲେନି ସେ ତିକି କହୁଛନ୍ତି କି ଅକ୍ଟୋବରରେ ବଢିବ ଏବେ ଏପ୍ରିଲ ମେ ରେ ବଢିବ ନେଇ ଯୁଦ୍ଧ ପାଇଁ ତାପରେ କେତେ ଲୋକମାନେ ଜବ୍ ଛାଡିଲେଣି କେତେ? କୁ ସେ କାଢ଼ିଲାଣି ଅଫିସ ରେ
ସେଇଆ ଭାବୁନାହାନ୍ତି ହ ବହୁତ ବହୁତ କଷ୍ଟ, ବହୁତ କଷ୍ଟ, ହ ବହୁତ କଷ୍ଟ ମାନେ ଭାବୁନାହାନ୍ତି ଆପଣ ଯେ ଜ-ଅ-ଅ ଏବେ ଲୋକମାନେ କହୁଛନ୍ତି ଯାହା ହଉ ଆମ ପାଖରେ ଚାକିରିଟା ଅଛି। ଉଁ-ଉ-ଉ ସେତିକି ଜିନିଷ ସେ ବି ଏବେ ମାନେ ଏ କେତେ କେତେ ଜାଗାରେ ମାନେ ଯେଉଁ ଚାକିରିରୁ ବାହାର କରିଦେଉଥିଲି। ଯେ ହଁ ତୁମେ ବାହାର କରିଦେଲ କିନ୍ତୁ ସେ ଏ-ଏ ଲୋକଟା କେମିତି କଣ ଏବେ ଜୀବନ ଯାପନଟା କରିବ ତ ସେଇ ଜିନିଷ ଭ ଅ-ଅ-ଅ ନ ଭାବିକିନା କେମିତି ଇଏ କରୁଚ। ତମେ ଗୋଟେ ଏମପ୍ଲଇ ଟେ ରଖୁଛ ମାନେ ସବୁ ଜିନିଷ ଅ-ଅ-ଅ
ବୁଝିବା କଥା ହୁଁ ତ ଦେଖିବା କଥା ହଁ ହୁଁ।
ନ ଯେ ହଁ ପଇସା ଦେଇଦେଲ ତମ ଦାୟିତ୍ୱ ସରିଗଲା। ନା ନାଇଁ ସେ କହିଲେ ନା କମ୍ପାନୀ ଗ ଯେ ହଁ ଆମେ ତ ତାଙ୍କ ପାଇଁ ଇନ୍ସୁରାନ୍ସ କରୁଛୁ ହଁ ତୁମେ ତାକୁ କ୍ଲେମ୍ କରିଦେବ, ଇଏ କରିଦେବ। ଆଉ କେତେ କଣ ତାଙ୍କର ରହୁଛି। ସେଇ ଜିନିଷରେ ସବୁ ଦାୟିତ୍ୱ ଶେଷ ହେଇଯାଉଛି କି କହୁନାହାନ୍ତି
ହ ସେଇଟା ଏବେ ତ ଇଏ ଯୁଦ୍ଧ ଅ ଯଉ ପୁରା ଆ ଆମ ପୁରା ଭାରତ ଆମ ପୁରା ପୁରା ମାନେ ପୃଥିବୀ ପୁରା ଅ ପରସ୍ପର ମଧ୍ୟରେ ବହୁତ ଯେ ଡିପେନ ଅଛନ୍ତି ନା।
ହଁ ପ ଦେଶ ଦେଶ ଭିତରେ ସମସ୍ତେ ଡିପେଣ୍ଡେଟ ଅଛନ୍ତି। ମାନେ ତା ଉପରେ
ତେଲ ଦେଲା କି, ହଁ ଅଟା ଦେଲା କି କଣ ଦେଲା। ସେ ଗୋଟେ ସେ ତେଲ ରୋକିଦେବେ ଏମାନେ ସେ କଣ କହିବ ଆଲୁ ପିଆଜ ରଖିଦେବେ ସେ
ଆପଣ ସେ କଥା କହୁଛନ୍ତି। ଏବେ ତ ଆପଣ ନ୍ୟୁଜରେ ଜାଣିଥିବେ ନା ଆମର ଏପଟରେ ଏଁ ମା ଏ ବର୍ଷ ଶେଷ ପର୍ଯ୍ୟନ୍ତ ଚିନି ଇ-ଇ ବାହାରକୁ ଆଉ ଯିବନି। ଜାଣିଛନ୍ତି ନା ନାଇଁ। ଚିନି ରପ୍ତାନୀ ପୁରା ବନ୍ଦ ହେଇ ଗଲେ
ନାଁ ଏଇଟା ମୁଁ ଦେଖିନଥିଲି ମୁଁ ଏ ତି ଦେଖିଛି କି ଯେ ଏ -ଏ ଯୋଉ ବାହାରେ ଯୁଦ୍ଧ ହଉଛି ପୃଥିବୀରେ। ସେମାନେ ଏ-ଏ ସେମାନେ ସମୁଦ୍ର ତଲେ ଅଛି ନା ଦ ନେଟ୍ ର କନେକ୍ସସନ୍
ହଁ ହଁ ହଁ ମୁଁ ସେଇଟା ହଁ ଇରାନ ଇରାନ ହଁ ଇରାନ ହଁ ଇରାନ ଉପରେ ହଁ
ସେଇଟା ଯଦି କଟା ଗଲେ ପୁରା ମାନେ ଡିଜିଟାଲ ଆମର ଭାର ଜିଟାଲ ଭାରତ ହେଇଛି କଣ ହବ କହନ୍ତୁ।
ସେଇଟା କିଛି ମାନେ ଏବେ ଯୋଉ ଦେ ଯଦି ନେଟ୍ କେବୁଲ କଟିଗଲା ତ ମାନେ ଜଉ କରୁନା ସବୁ ଦେଶ ଦେଶ କଣ ସମସ୍ତ ସବୁ ଜିଇ ଜିନିଷ ସମସ୍ତ ମାନେ ଗୋଟେ ଯୋଗାଯୋଗ ବ ବି ବନ୍ଦ ହେଇଯିବ।
ଆଗେ ଯେମତି ଟିଭି ଥିଲା ତ ଟିଭିଆଟିନା ଆମେ ଦୂରଦର୍ଶନ ଦେଖୁଛୁ ଥିଲେ। ମା ବାପା ମାନେ ଆଗେ ଏବେ ଅର୍ ମାନେ ସବୁ ନିର୍ଭର ଅଛି ସିଟେଇଟାରେ ଇଟରନେଟ ଇଣ୍ଟରନେଟ ଡେଟା ନୋ ଥିଲେ ଆଉ କହିଁ ରିଚାର୍ଜ କଲେ ତ ଆମେ ଏ ଟିଭି ଦେଖ କୁଛୁ
ଆ ସେଇଆ ସେଇଆ ସେଇଆ ସବୁ ଯାକ ସେଇ ଜିନିଷ ଉପରେ ସବୁ ଇଏ ହେଲା କିଏ ଆଉ କେବୁଲ୍ କିଏ ତ ଇଏ କରୁଛି। ନାହିଁ ସାଙ୍ଗରେ ସମାନ। ଗାଁ ଗାଁ ମାନଙ୍କରେ ହଁ କିଏ କିଏ ହଁ ଏବେ ବି ରଖି ରଖୁଛନ୍ତି ଅଫିସ୍ ଅଛି। କିନ୍ତୁ ଯେହେତୁ ତା ଉପରେ ବି ବହୁତ ପ୍ରୋବ୍ଲେମ୍ ଦେଖୁଛନ୍ତି ବହୁତ ଅସୁବିଧା ଫେସ୍ କରୁଛନ୍ତି। ସେମାନେ ବି ବାଧ ହେକିନା ସବୁ ଡାଟା ଇଏ ଇଏ କରିଦେଇ ମେସିନ କିଣିଦେଲେ ମେସିନ କିଣିଦକିନା ସେଇ ଇଏରେ ଚଲେଇଲେ। ସଉ ତ ଛତା ଇଏ ଆଉ ଆଗରୁ କେବୁଲ ଥିଲା ଏବେ ଛତା ସିଷ୍ଟମ ହେଇଯାଇଛି ଆଉ।
ହୁଁ ସେଇଟା ଛତା ହେଲା କିନ୍ତୁ ଇଣ୍ଟରନେଟ୍ ଚାର୍ଜ କରିକି ହଉଛି ନା ନେଟ୍ କେତେ ତମେ କୋଉ ଚ୍ୟାନେଲ ଦେଖିବ କେତେ ଦେଖିବ ସବୁ ଟଙ୍କା ରିଚାର୍ଜ ଆଗେ ହଉଛି ତାପରେ ହଁ।
ଚ୍ୟାନେଲ ଦେଖିବ। ମାସକ ଭିତରେ ଏତିକି ଚ୍ୟାନେଲ ଦେଖ ଦେଖିବା ଇଏ କରିବ ହଁ। ତା ଉପରେ ରଖ
ନିର୍ଭର ରହୁଛି। ଆଗେ ତ କେବଲ ଥିଲା ମାସରେ କେତେ କେତେ ପଇସା ନଉ ପାଞ୍ଚଶହ ଛଅଶହ ଟଙ୍କା ହେଇଯାଉଥିଲା। ଏବେ ସବୁ ନାହିଁ ସ ନିଜ ଉପରେ ଡିପେଣ୍ଡ ଆଉ ଯଦି ସେ କୋଟା ଗଲା ସେ ୱ ତ ଗଲା ଆଉ କିଛି ନାହିଁ। ପୃଥିବୀରେ କିଛି ନାହିଁ। ୱର୍କଫ୍ରମ ହମରେ ବି ବହୁତ ହି ମାନେ ମୁ ସେମାନେ- କଣ କହିବି ପୁରା ମାନେ ମୁଣ୍ଡ ବଥା। କାହିଁକି ନା ଅଫିସ ବାଲା ମାନେ ଯ ଅଫିସରେ ଅଛନ୍ତି ସେମାନେ ବାରମ୍ବାର କଲ କରିବେନି ଦେଖିବେ କି ମାନେ ସେ ଏତେ ବସିଛିକି ନାହିଁ।
ତାଙ୍କର ତ ଗୋଟେ ହି ହଁ ଗୋଟେ ହି କଥା ରହୁ ତମେ ତ ଘରେ ରହୁଛ କାମ କରୁଛ ତମର କଣଟା ପ୍ରୋବ୍ଲେମ ଅଛି। ଘରେ ବସିବ କାମ କରିବ। ତମର ମାନେ ଆମେ ଯାହା ଆମେ ଅଫିସରେ ଅଛୁ ଆମେ କଣ ଟ ପ୍ରୋବ୍ଲେମ ଫେ କରୁଛୁ କଣ କରୁଛୁ ସମ୍ମୁଖୀନ ହଉଛୁ ସେଇଟା ଆମେ ଜାଣୁ। କିନ୍ତୁ ଯୋଉମାନେ ଘରେ ରହି କାମ କରୁଛନ୍ତି ସେମାନଙ୍କର ବି ତ ମାନେ କଣ ଖାଲି ଘରେ ରହି କାମ କରିଦେଲେ ହଉଛି ଅଫିସ୍ ଇଏରେ ଯେତିକି ବହୁତ ଆପଣଙ୍କୁ କାମ ଲୋଡ଼୍ ଆପଣଙ୍କୁ ବହୁତ ଦେବେ କାମ ଲୋଡ଼୍ ବି ଆ ଆପଣଙ୍କୁ ବେଶୀ ପଡ଼ିଛି କାରଣ ସମସ୍ତ ଙ୍କର ଗୋଟେ ଚିନ୍ତାଧାରା ରହହୁ ଯେ ହଁ ଇଏ ତ ଘରେ ରହି କାମ କରୁଛି। ଦଶ ଜାଗାରେ ପନ୍ଦର ବି ଦେଇଦେଲେ ହଁ ସେ କରିଦେବ। ସେଇଟା ଆଉ ଲୋକ ନହିଁ କିି କିଛି ତମେ କହିପାରିବ ଆଉ ତମକୁ କିନ୍ତୁ କରିବା ପାଇଁ ବାଧ୍ୟ। ଯଦି ହଁ ତମେ ଘରେ ରହି କାମ କରିବ ତାହେଲେ ଅଫିସ ଆସ। ବେଶୀ କହିଲେ ଏଇ ଜିନିଷ। ଚା
ଆଉ ଗୋଟେ ସ୍ତ୍ରୀ ଲୋକର କାମ ଜାଣିଛନ୍ତି। ଘରେ ଥିଲେ ସେ ଘର ବି କାମ କରିବ ଅଫିସ୍ ରେ ବି କରିବ।
ଅଫିସ ର ବି ଗ
ହଁ ଡବଲ କରିବ। ତାପରେ ସେମାନେ ଅନ୍ୟ ଡିପାର୍ଟ ଡିପାର୍ଟମେଣ୍ଟ
ହୁଁ ନି୍ଚୟ ଆକ୍ଟିଭ ଅଛି କି ନାଇଁ ହଁ ଆପଣ ସେ ଯୋଉ ନା ଏପଟେ ହାତ ଚାଲିଥିବ ସେପଟେ ଖଡିିକା ଚାଲି